କଣ କରୁଛ।
ଏଇ ବସ୍ତିଲି ଟିକେ।
ଆଉ ଖିଆ ପିଆ ସାରିଲାଣି।
ହଁ ହଁ ଖାଇବା ସରିଲାଣି।
କଣ ଖାଇଲ ଆଜି ଲଞ୍ଚ ରେ।
ଲଞ୍ଚରେ ଭାତ ଡାଲମା ଖଟା ପାସ୍ ଆଉ ତା ସହିତ ଭଜା ପାମ୍ପଡ଼
ହୁଁ କେତେ ଜିନିଷ ଖାଇ ଦେଇେଇଛୁ ଆଉ
ଖାଇଛୁ ପେଟ ପୁରା ଫୁଲ ଅଛି
ପାଣି ଫାଣି ପିଇବା ପିଇ କର ନହେଲେ ଖରା ଗରମ ଯୋଉ ହଉଛି। ପେଟ ଖରାପ ହେଇଯିବ।
ହଁ ସେଇ ଟିକେ ଖରାବେଳ ଅରୁଆ ଖାଇଦେଇଛୁ ବୋଲି ପେଟ ଟା ଫୁଲକି ଅଛି ମାନେ ହଜମ ହେ
ହୁଁ।
ଆଉ ତୁମେ
ହଁ ମୁଁ ଖାଇଥିଲି ଭାତ ଡାଲି ଆଳୁଭତା ଭଜା।
ଖରାବେଳେ ଶୋଉନ କି।
ହଁ ମୁଁ ଏବେ ଖାଇ ପିି ଜଷ୍ଟ ଶୋଇଛି ଶୋଇଛି ନିଦ ଆସିଲେ ପୁରା ଶୋଇ ଯିବି ଆଉ ଉଠିବି ଯାଇକି ଛଅଟା ସାତଟା
ମାନେ ଚାରିଟାରେ ଶୋଇବ ଉଠିବ ଛଅଟା ସାତଟା
ହଁ
ରାତିରେ କି
ରାତିରେ ନାଇଁ ଟିକେ ପଢ଼ାପଢ଼ି କରିକି ଶୋୟାରେ ଅଛି ଆଉ।
ନଅଟାରୁ ପଢିବ ରାତି ଗୋଟେ ପର୍ଯ୍ୟନ୍ତ।
ନାଇଁ ଗୋଟେ ନୁଅ ସେ ବାରଟା ଭିତରେ ଅ ଶୁଆଶୁଇ କରିବି ଆଉ ପଢାପୁଢି କରିକି। ପାଠ ନ ପଢ଼ିଲେ ଆଉ ହଁ ଘରେ ସମସ୍ତେ ବୋହୁତ ଭଲ ଅଛନ୍ତି।
ହୁଁ ସମସ୍ତେ ଏବେ କଣ କରୁଚନ୍ତି ଶୋଇଚନ୍ତି ଟି
ହଁ ଖାଇ ପିଇ ସମତେ ରେଷ୍ଟ କରୁଚନ୍ତି ଆଉ। ଖରାଦିନ ଆଉ କୁଆଡ଼େ ବାହାରକୁ ବାହାରିଯିବେନେଇ। ହଁ ରୁମରେ ଅଛନ୍ତି।
ହଉ। ଖରା ହଉଛି ତମ ଆଡ଼େ?
ଖରା ତ ହୋ ହୋଉଥୁଲା ଆଜି ଟିକେ ନର୍ମାଲ ଅଛି। ତ ଏଇ ବର୍ଷା ହେଲା ଦି ଦିନି ଟିକେ ଉଁ ଖରା ଗରମରୁ ଟିକେ ମୁକ୍ତି ପାଇଥିଲୁ। ଏବେ ଫୁଣି ଆଜିଠାରୁ ଟିକେ ଗରମ ଲାଗୁଛି।
ହଁ ସେଇ ପା ବର୍ଷଟା କଣ କହିଲ ଲଗାତାର ଭାବେ ହେଲେ ଟିକେ ଠିକ୍ ରୁହନ୍ତା ଆଉ ସିଏ ଦେନେ ହୋଉଚି ତିନି ଦିନି ଗ୍ୟାପ ଯେମତି ରଖୁଚି ତାପରେ ଯୋଉ ଖରା ହୋଉଚି ଗଛ ପତ୍ର ଜଳି ଯାଉଚନ୍ତି।
ହୁଁ।
ମାନେ କିନ୍ତୁ ଡେଲି ଉଠଉଚି ମାନେ ବର୍ଷାଟା ଡେଲି ଉଠଉଚି ଟିକେ ଟିକେ ହେଇଯାନ୍ତା କି ଘଣ୍ଟେ ଲେଖା।
। ହେଲେ ହଉନି।
ସେ ବିଜୁଳି ଘଡ଼ଘଡ଼ି ମାରିବା କଥା ପବନ ଦବା କଥା ସେ କାଇଁ ପାଣି ବୁନ୍ଦା, ତାପରେ ଗଛ ନାହିଁ ଆଉ ଆ ଆଗ ଭଳିଆ ଗଛ ପତ୍ର ଥିଲେ ତ ବର୍ଷା ହବ।
ହଁ ସେଇ କଥା। ଗଛଗୁଡା ସବୁ କାଟି କୁଟି ଦୋଉଚନ୍ତି, ସେଥିପାଇଁ ବର୍ଷାର ପ୍ର ।
ଆଉ ସେଇ ପା ସେଇ ଆମ ଆମୁକୁ କରିବା ପାଇଁ ପଡ଼ିବ ଗଛ ଲଗେଇବାକୁ ପଡ଼ିବ, ନହେଲେ ଆଉ ରହିବେନି କେଇ।
ହୁଁ ଗଛ ଲଗେଇବା ପାଇଁ ନା ମତେ ବୋହୁତ ଭଲ ଲାଗେ। ଆଉ ଗଛ ଲଗେଇକି ଯୋଉ ଫଳ ବାହାରିବ, ଯାହା ବି ଆହୁରି ଖୁସି ଲାଗେ।
ଶୁଣ ଗାଁରେ ଦଶଟା ବର ଗଛ କୋଡିଏଟା ଖଣ୍ଡେ ଓସ୍ତ ଗଛ ଲଗାଅ।
ନାଇଁ ଯେ ଏ ଯୋଉ ଆମର ବର୍ଷା ଦିନେ ଆସିଲେ ସବୁ ପନିପରିବା ସବୁ ଲଗା ହୁଏନି ବାଡିରେ ସେଇଗୁଡା ସବୁ ଲଗ୍ ତାହେଲେ ମୁଁ ଲଗାଏ ଏ ଯୋଉ ଫଳ ହେଲେ ମତେ ଦେଖିକି ମାନେ ବୋହୁତ ଖୁସି ଲାଗେ ଖାଅନ ନଖାଅ କିନ୍ତୁ ଦେଖିଲା ମାନେ ମତେ ବୋହୁତ ଖୁସି ଲାଗେ। ଫଳ ହେଇଛି ମାନେ ଗୋଟେ ସକ୍ସେସ୍ ଟାଇପର ଲାଗିବ କି ମଞ୍ଜି ପୋତି ଥିଲୁ ଗଛ ହେଇକି ଫଳ ହେଇଛି।
ଦେଇ ମୁଁ ସେମାନଙ୍କ ସହିତ ହୁଁ ମୋର ବି ସେଇ ବର୍ଷ ବର୍ଷା ଦିନେ ଗଛ ବୃଛଙ୍କ ସହିତ ଗୋଟେ ବୋହୁତ ଭଲ ମାନେ ଗୋଟେ ବଣ୍ଡିଙ୍ଗ ଅଛି। ବର୍ଷା ଋତୁ ଆସିବ ମାନେ ମୁଁ ମଞ୍ଜି ଧରିକି ଗଛ ଲଗେଇ ଚାଲେ।
ହଁ ବାଡିରେ ସବୁ ଲଗା ହୁଏ, ଜହ୍ନି ଛଞ୍ଚଣା କାକୁଡି ଲଗା ହୁଏ।
ଜହ୍ନି ଆଉ କଣ କହିଲ?
ଜହ୍ନି ଛଞ୍ଚଣା କୁହନ୍ତି ଆମର ଛଚିନ୍ଦ୍ରା ଯୋଉଟା କୁହନ୍ତିନି
ଓହୋ ସେଇଆ ଅ ସେଇ ତ ମୁଁ ପା ସେଇଥିପାଇଁ ପଚାରିଲି ଫାଷ୍ଟ ଶୁଣିଲି ତ ମୁଁ ଟୋଟାଲି ଛଛିନ୍ଦ୍ରା ଧରେନି ସାପ ଭଳିଆ ଦେଖ
ହଁ ହଁ ସେ ପୁରା । । ତମେ କଣ ଛୋଟ ପିଲା ନା କଣ ସାପ ଭାବିକି ଖାଇବନି।
ନା ନା କଣ କହିଲ ମୋର ଗୋଟେ ଛୋଟ ବେଳୁ ଜେଜେ ଲଗାନ୍ତି ଘରକୁ ଆଣନ୍ତି ନିଅନ୍ତି ମାର୍କେଟ ବିକିବା ପାଇଁ ମୁଁ ଦେଖିବି କହିବି ଗୋଟେ ସାପ ।
। ମତେ ତ ବହୁତ ଭଲ ଲାଗେ ତାକୁ ଭା ଚିକେନ ଖାଇଲେ
ମୁଁ ତାର ଗୋଟେ ରେସିପି ଦେଖିଥିଲି ମାନେ କଣ କହିଲ ପିସ୍ ପିସ୍ କରି ଟିକେ ମସଲା ପକେଇ ପୁରେଇକି ତା ଭିତରେ କଣ କରନ୍ତି କିନ୍ତୁ ମୋ ଦ୍ୱାରା ହେବନି ବା। ଟୋଟାଲି ଛୁଇଁନି ସଚିନ୍ଦ୍ର ଏବେ ପର୍ଯ୍ୟନ୍ତ ମୁଁ ସେଟା ଖାଇନି
ଆ ଜହ୍ନି ଖାାଉନା
ହଁ ଜହ୍ନି ଭବେ ଜହ୍ନି ଆଡୁ ପିଆଜ ଭ ନା ପୋଡା ଭରତା ଖାଇନି କିନ୍ତୁ ଜହ୍ନି ଆଳୁ ପିଆଜ ନର୍ମାଲ ଭୋଜା ଆଉ ଜହ୍ନି ଛତୁ ବାଲି ଛତୁ ଆଉ ସେଇ ଦିଟା ମତେ ଟିକେ ପସ ହ ଆଉ ଗୋଟେ ଜିନିଷ ଏବେ ଖାଇବାର ମାନେ କଣ କହିଲ ସେଇ ଟେଷ୍ଟ ମାନେ ଆଉ ସେମିତି କିଛି କିଛି ଲାଗୁନି ସବୁ ଖାଇବା ନର୍ମାଲ ଲାଗୁଛେ ମାନେ ଆ ଯୋଉ ନର୍ମାଲ ଆଗେ ଗୋଟେ ଗୋଟେ ପ୍ରିୟ ଖାଇବା ଥିଲା ମୁଁ କହୁଛି ଆଗେ ଯେତିକି ସାରା ଖାଇବା ସବୁର ଗୋଟା ମସଲା ମୋର ବହୁତ ତ ପ୍ରିୟ ଥିଲା
ହୁଁ
ମାନେ ମୋ ବର୍ଥଡେ ଯେବେ ହୁଏ ମୋ ବୋଉ କ ଘରେ ନା ସେଇଦିନ ମୋ ପାଇଁ ମାନେ ଏଇ ବର୍ଷ ଦିନେ ବର୍ଥଡେ ସିଏ ତାର ସବୁ ଯୋଉ ଭେଣ୍ଡି ହେଲା ପୋଟଳ ହେଲା କଲରା ହେଲା ତାର ଗୋଟେ ମସଲା ଦିଆ ଭଜା କରିଥା ଥିବ। ମୁଁ ବହୁତ ଖୁସି ଦେ କିଏ? ଆ ମୋ ପସନ୍ଦର ଖାଇବା ଆଜି ହେଇଚି।
ହଁ ଗୋଟା ମସଲା ମତେ ବହୁତ୍ ପସନ୍ଦ।
କିନ୍ତୁ ଏବେ ଆଉ କିଛି ଲାଗୁନି ଯା ଯାହା ଖାଇବା ଦିଅ।
ହୁଁ।
ସେ ଖୁସି କୁଆଡ଼େ ପଳେଇଲା ସେ ସ୍କୁଲ ଟାଇମ ର ଦିନ ମାନେ ଆକ୍ଚୁଆଲି। ତ ମେମୋରି ଏବେ ହେଇଗଲା। ସ୍କୁଲ ରେ ପଢୁଥିଲା ବେଳେ ଭାବୁଥିଲେ ହଁ ଟିକେ ବଡ ହେଇକି କଲେଜ ଯିବା। ଭଲ ରହିବ କଲେଜରେ ପଢ଼ିଲାବେଳେ। କଲେଜରେ ପଢିଲା ବେଳଳେ ଭାବୁଥିଲି ହଁ ଟିକେ ହାୟାର୍ ଷ୍ଟଡ଼ି କରିକି ଟିକେ ଷ୍ଟେବୁଲ୍ ହେଇକି ଗୋଟେ ପାର୍ଟ ଟାଇମ୍ ଜବ୍ କରିକି ପାଠ ପଢ଼ିବା।
ହୁଁ।
ଏବେ ସୁଦ୍ଧା ଲାଇଫ୍ର ସବୁ କମ୍ପ୍ଲିଟ୍ ହେଇଗଲା କିନ୍ତୁ ଏବେ ପୁରା ଫିଲ୍ ହେଉଛି ନା ସେ ଛୋଟିଆ ଛୁଆଟା ଯେଉଁ ଥିଲେ ଆମେ। ସେଇ ଛୁଆଟା ଏବେ ଯେ ହଁ ଆଉ ଥରେ ସେ ପିଲାଦିନ ଫେରିଆସନ୍ତା ମାନେ ଆମ ମାନେ ଆମଠୁ ବୋଧେ ଖୁ
ହୁଁ।
ସେଇପକୁଛି ଆ ମୁଠୁ ଖୁସି ଲୋକ ଦୁନିଆରେ କି ନଥା ।
ଉଁ ବହୁତ ମିସ୍ କରିଛ ସେ ଛୋଟ ବେଳ ର କଥା।
ସେଇଟା ଆମର ଏବେ ମନର ଅକୁହା କଥା ହେଇଯାଇଛି।
ହଁ।
ଛୋଟବେଳେ ଗୋଟେ ଜାଗାକୁ ବୁଲିଯିବା ମାନେ ଏଇ ଆମ ପୁରୀ ଛୋଟବେଳେ ପୁରୀ କଥା ଶୁଣିବା ମାନେ ଯେତିକ ସାଙ୍ଗସାଥି ସା କହିଦ ଆମେ ପୁରୀ ଯାଉଛୁ।
ହୁଁ। ସେଇଟା ବହୁତ ଖୁସି ଲାଗେ।
କିନ୍ତୁ ବର୍ତ୍ତମାନ ତମେ ପୁରୀ ଛାଡ଼ିକି ବମ୍ବେ ଦିଲ୍ଲୀ ସେ କାଲକାତାଠୁ ଷ୍ଟାର୍ଟ କରିକି ମୁମ୍ବାଇ ପର୍ଯ୍ୟନ୍ତ ପଳାଅ। ତମେ ଆଉଟ୍ ଅଫ୍ ଷ୍ଟେଟ ଆମେରି କା କୁୁ ଯାଅ ଆ ଗଟେ ଇଛା ହେଉନି କହିବା ପାଇଁଁ ଆମେରିକା ଯାଉଛି। କି ହଦରାବାଦ ଯାଉଚ ବୋଲି ଆଉ ନାହିଁ। କିନ୍ତୁଛୋଟ। ଟବେଳେ ମୁ ଗୋଟେ ଜିନିଷ ଦେ। ଦେଖିଲି ଆମେ ସବୁ ଜାଗା ଯାଆନ୍ତି, ଫଟୋ ଭିଡ଼ିଓ ଯେତେବେଳେ ନଥିଲା। କି ତମକୁ ଗୋଟେ ସୁକୁୁନ ମିଳେସି। ଜାଗାରେ ସ। ତି ଥାଏ ମୁଁ ଏବେ ବି ଟ୍ରାଏ କରୁ ମୁଁ ଯେକୌଣସି ପ୍ଲେସ୍ ଯାଉଛି ତତରେ ମୋ ଫଟୋ ଭିଡିଓ ମୁଁ ନିଜର ନୁହନି ସେ ପ୍ଲେସ ରୁ ନେଇଯାଉଛି। ତାପରେ ମୁଁ ଚାହୁଁଛି ଆଉ କି ନ କୁହନ୍ତି ଫଟୋ ଫିଡ଼ିଓ କରିବା ପାଇଁ ମୁଁ ସେ ଜାଗାରେ ଟିକେ ବସିକି ସେଇ ଜିନିଷଟାକୁ ମୁଁ ଟିକେ ଅନୁଭବ କରିକି ଆସନ୍ତି ନାଁ। ସବୁ ପୁରୀରେ ଯିବେ ସେ ଗାଧୋଇ ମମାନେ ତାଙ୍କ ଭିଡିଓ କ ଫଟୋ ଉଠାଇ ଆସେ ସେମାନେ ଟାଇମ୍ ପଳାଉଛି ମୁଁ ଏବେ ଟ୍ରଏ କ କଣଛି ଟୋଟାଲି ମୁଁ ଯେକଣସି ଜାଗାକୁ ଯିବା ଫୋ ଉଠେଇି ଫଟୋ ଉଠେଇବି ମାନେ କଣ କହିଲ ପାଞ୍ଚ ମିନିଟ୍ ଦଶ ମିନିଟ୍ ଫଟୋ ଉଠାଇଦେଲି ସେ ଜାଗାଟାରେ ମୁଁ ଘଣ୍ଟେ ରହିଯାଏ।
ହଁ ସେ ପ୍ଲେସ୍ ଟା ଟିକେ ଏନ୍ଜୟ କରିବାର ଅଛି ଆଉ।
ହଁ ସେଇଆପ ଏଇ ଯାହା ହଉ ମୁଁ ଗୋଟେ ଜିନିଷ ଭାବିଲି ହଁ ପୁରୀ ମନ୍ଦିର ଭିତରକୁ ଆମର ଛାୁଡୁନାହାନ୍ତି ମାନେ ଫୋନ ନ ଲାଗୁନାହାନ୍ତି ବେଟର ଅଛି ଆମେ ତ ଭିତରକୁ ଫୋନ ନେଇକି ଯାଆ ଆମେ ଫଟୋ ଉଠେଇ ଉଠ ଉଠେଇ ଉଠେଇ ଆମର
ହଁ ଦିନ ପଳେଇ ଯେନ୍ତା ଆଉ ଠା ର ମୋ ପାଖରେ ଆଉ ମନ ଲାଗନ୍ତନି। ଏବେ ମାନେ ଫୋନଟା ନ ନେଇଛ ମାନେ ଏମିତି ରୁଲ ଅଛି ଅଛି ଭଲ ଅଇଛି। ଠାକୁରଙ୍କ ଏଟ ମନ ରହିବ ସେଟାଠିକ ।
ମୁଁ ତ ଏବେ ଭାବୁଛି କି ଅଲଗା ଜାଗାରେ ବି ସେମିତି ରେଷ୍ଟ୍ରିକସନ କରିଦିଅନ୍ତୁ ଫ ଫଟୋ ଉଠା ଏତିକି ସବୁ ଫଟୋ ଉଠା କିନ୍ତୁ ଆଉ ଯେ ତ ତମର ଟିକେ ବସିକି ଏଠି ଯାଅ
ହଁ ପୁରୀ ମନ୍ଦିର ଗଲେ ବହୁତ ଶାନ୍ତି ଲାଗେ। ପୁରା ବସିକି ଆସିବା ପାଇଁ ମତେ ବହୁତ ସା
ସବୁଠୁ ସୁନ୍ଦର ସମୟ କୋଉଟା କହିଲା ସେଠ ଠି ବସିଆବାର ତମକୁ ଭଲ ଲାଗେ ଯେ ଏବେ ଯାଇଛ।
ଆନନ୍ଦ ବଜାର ଖାଇକି ବସିକି ଆସିବା ପାଇଁ ମତେ ସେଇଟା ବହୁତ ଭଲ ଲାଗେ।
ନା ସେଟା ତ ଭଲ ଲାଗେ ମୁଁ କହିଲି କୋଉ ସମୟ ଟା ପ ପିସଫୁଲ ଟାଇମ ଟା ତମେ ଯିବା ଭିତରେ ତମକୁ ଲାଗିଛି।
ହଁ ଶାନ୍ତିପୂର୍ଣ୍ଣ। ତ ଆଗରୁ ଯେତ ଛୋଟବେଳେ ଯାଉଥିଲୁ ଫ୍ୟାମିଲି ସହ ସେଇ ଟାଇମ ରେ ହିଁ ମୋତେ ବହୁତ ଭଲ ଲାଗୁଥିଲା।
ନା ନା ମୁଁ କହିଲି ଏବେ ଆମେ ଯାଉଛନ୍ତି ମାନେ ସକାଳ ଅଛି ଖରା ବେଳ ହେଲା କି ସକାଳ ହେଲା କି ସନ୍ଧ୍ୟାଳ ହେଲା ରାତି ହେଲା ତମକୁ କୋଉ ସମୟ ଟା ଭଲ ଲାଗେ।
ରାତି ସମୟ ଟ ହଉ।
ରାତ୍ରି ଟା ଭଲ ଲାଗେ କିନ୍ତୁ ସନ୍ଧ୍ୟାବେଳଳେ ସମୟଟା ଯିବ ଯୋଗୁଁ ମୁଁ କହିଲ ସେମାନଙ୍କ ସହିତ ଯୋଉ କୀର୍ତ୍ତନ କରିବ ତମେ ଆଳତି ସହିତ କୀର୍ତ୍ତନ କରିବ ସେଇ ରାଧାକୃଷ୍ଣଙ୍କ ମନ୍ଦି ଆମର ସେ ବ୍ୟାକ୍ ସାଇଡ ରେ ନୃସିଂହନାଥ ମନ୍ଦିର ଲ ମନ୍ଦିର ସାଇଟ ସେଇଠି ସବୁ ନା ଚୁ ଥିବେ ତମେ ବି ତାଙ୍କ ସହିତ କୀର୍ତ୍ତନ କରିକି ନାଚିପାରିବ। ମାନେ ସେଇ ମୋମେଣ୍ଟ ଟା ବହୁତ ଭଲ ଲାଗେ ମାନେ ବହୁତ ଶାନ୍ତି ଲାଗେ।
ହୁଁ।
ଆଉ ରାତି ବାରଟାରେ ଯଦି ଯିବ ସାଢ଼େ ଏଗାରଟା ବାରଟା ଏ ତେ ଫାଙ୍କା ତମେ ମନ ଭ ଠାକୁରଙ୍କୁ ଦେଖିପାରିବ। ସେଟାର ବି ଟାଇମ ଅଛି ଏଇ ସିଜ ରେ ଜମା ନୁହେଁ ଏଇ ଏଇ ଟାଇମ୍ ରେ ଜମା ଗଲେ ଏବେ ପ୍ରବଳ ଭିଡ।
ଗରମ ଗୋଡ ପାଚିଯିବ ମାନେ ବହୁତ ତକଲିଫ ହବା ପାଇଁ ପଡ଼ିବ।
ତାପରେ ତମେମାନେ ଚାପିଦେବେ ଏତିକି ଟିକେ ଜାଗାରେ ତମେ ଗୋଟେ ଜଣଙ୍କ ଜାଗାରେ ପାଞ୍ଚ ଦି ଜଣ ଲୋକ ଠିଆ ହେଇଥିବେ।
ହୁଁ।
ତାପରେ ଚାପି ହେଇଯିବୁ ଆମେ
ହଁ ବା।
କିନ୍ତୁ ଯେତେ ଭିଡ ହଉ କିନ୍ତୁ ଗୋଟେ ଜାଗା ଆମର ପୁରୀ ସେଇଠି କେବେ ମନ ତମର ସରିବନି ଦେଖ ଆମେ ପୁରୀ କଥା ହେଲେ ବୋଲି ଟାଇମ୍ କୁଆଡେ ପଳେଇଲା ଆମେ ଜାଣି ପାରିଲେନି। ମୁଁ ଜାଣି ହିଁ ପାରିଲିନି।
ହୁଁ ହୁଁ ହୁଁ।
ହଁ ମୁଁ କହିଲି ତାଙ୍କ କଥା ହେଲେ ସମୟ ମାନେ କୁଆଡେ ପଳେଇବ ଆମେ ନିଜେ ବି ଜାଣିପାରିବାନି। ହଉ ତମେ ସୋଇ ପଡ ଆଉ। ହଁ ।
ହୁଁ ହଉ। ହଉ।